ନେଇ
ହଁ କଣ୍ କହ?
ଆସିବ କେତେବେଳକୁ?
ମୁଁ ଆଉ ଟିକେ ପରେ ଯିବି ଆଉ କଣ କହୁନୁ?
ସେ ଫିଷ୍ଟ୍ ହେଇଥାନ୍ତା ବା ପାପୁଲୁ କହୁଥିଲା।
କଉଠି ଫିଷ୍ଟ୍ କରିବ।
ଏଇ ଆମର ସେ ମାଟି ଘରେ ଯଉଟା ଅଛି।
ଓହୋ କିଏ କିଏ ଫିଷ୍ଟ୍ କରୁଚ କି?
ସିଏ ଆମର କିଏ ଯଉ ବ- ବଣ୍ଟି ଭାଇ କରିବ ମୁଁ ଡବୁଲୁ ତମେ ପାପୁଲୁ ହେରା ଅଛନ୍ତି ପପୁ ଫପୁ ଅଛନ୍ତି କରିବା।
ହଁ -ହଁ କଣ କଣ ଫିଷ୍ଟ୍ କରିବ?
ଏଇ କରିବା ଏଇ କଣ ଭାତ ଚିକେନ୍ କହୁଥିଲା।
ଓହୋ କିଣାକିଣି କରିସାରିଲେଣି?
ନାଇଁ କିଣା କିିଣି ହେଇନି ସେ ସମୀର ଭାଇ ଦୋକାନ ଗଲେ ଯାଇଁକି ହବ। ତମେ ଆଇଲେ ଟିକେ ବେଳାବେଳି ହବ।
ଆଉ କଣ ପଇସା କେତେ ଟଙ୍କା କଣ ଆଦାୟ କରିବ କହୁନ ମୁଁ ପଠେଇଦେବି ଫୋନ୍ ପେ ରେ।
ପଇସା ଭାଇ ସେଇ ଶହେ ଟଙ୍କା ଆଉ ଜଣିକି ଆଉ।
ହଁ ପଠେଇଦେବି ଆଉ ତ ଆଣି ସାରିଲେ ଚିକେନ୍ ହେରିକା ନାଁ ଆଣିବ ଯାଇକି?
ନାଇଁ ଆମେ ଚିକେନ୍ ଆଣିଲୁ ଜଗନ୍ନାଥପୁର ଯାଇଥିଲୁ ଆଣିଆକୁ।
ଓହୋ ତ ଟୋଟାଲ୍ କେତେ ଜଣ ଫିସ୍ କରୁଛ କି?
ଟୋଟାଲ୍ ଫିସ୍ ଟି ଭାଇ ସିଏ କେତେ ଜଣ ଏଗାର ଜଣ କି ହବ?
ଓହୋ ତାହେଲେ ଚିକେନ୍ କେତେ ଆଣିବ?
ଚିକେନେ ଚିକେନ୍ ଭାଇ କଣ ଦି ଅଢ଼େଇ କିଲୋ ନେଇଆସିବ ଆଉ।
ହଁ ଅଢେ଼ଇ କିଲ ନେଇ ଆସ ଆଉ ଚାଉଳ କଣ ଆଦାୟ କରିବ ନା ଏମିତି କିଣିଦବ ଦୋକାନ ରୁ?
ଚାଉଳ ଆଦାୟ କରିବା ଦୋକାନ କେତେ କିଣିବ?
ହଁ ଆଦାୟ କରିଦବା ଚାଉଳ ଆଉ ଆଉ ତାହେଲେ ଆରମ୍ଭ କରୁନା ଫିଷ୍ଟ୍ ମୁଁ ତ ଏବେ ଅଛି ଡିଉଟିରେ ଅଛି ମୁଁ ଡିଉଟିରୁ ଯାଇକି ଫିଷ୍ଟ ପାଖକୁ ଯିବି ଆଉ ନା କଣ କହୁଛୁ?
ହଁ ତମେ ଟିକେ ଆଇଲେ ଟିକେ ବେଳାବେେଳି ଆରମ୍ କରିବା ତମେ ଟିକେ ଆଇଲେ ଜଲଦି ଆସିବ ଟିକେ।
ଯିବି ବେଳା ବେଳେ ମୁଁ ତମେ ପଇସା ଆଦାୟ କରିକି ସଉଦା କିଣିଦିଅ ଆଉ ତାପରେ ଚିକେନ୍ ହେରୀ ଟା ନେଇଯିବ ନା ମୁ ଠୁ ଘରକୁ ଗଲାବେେଳେ ନେଇଯିବି? ଚିକେନ୍ କିଣିକି ମତେ ତମେ ଫୋନ୍ ପେ କରିଦବ ପଇସା।
ନାଇଁ ନାଇଁ ଆମେ ତ ନେଇ ଆଣିଛୁ ସେ ଜଗନ୍ନାଥପୁରରୁ ହ୍ୟାଲୋ।
ଠିକ୍ ଅଛି ଆଉ ଆଉ ତାହେଲେ ଆ
କି କିଏ?
ଆଉ ପିଲ ଆଉ କିଏ ପିଲା ଫିଷ୍ଟ କରିବେନି କି?
ନା ଆଉ କିଏ ଆମର ତ ସେଇ ଦଶଜଣ ଅଛୁ ସେଇ ଦଶଜଣ କରିବା ଆଉ କିଏ କାହିଁକି? ଫିଲୁ ଭାଇ ଆଇଛି ତାକୁ ଖାଲି ଟିକେ ପଚାରିଦେଲେ ହବ। ଆଁ ଆଁ? କୋଉଠି ଫିଷ୍ଟ୍ ହବ?
କୋଉଟି?
ଫିଷ୍ଟ୍ ହବ ବା ଏଠି ଆମର ସେ ଆମର କହୁଥିଲା ସେ ମାଟି ଘରେ
ଓହୋ।
ହୁଁ।
କଢ଼େଇରା ସବୁ ଆଣି ସାରିଲଣି?
ହାଣ୍ଡି କଡ଼େଇ?
ମୁଁ କହିଲି ହାଣ୍ଡି କଡ଼େଇ ହେରିକା ଆଣିସାରିଲଣି?
ହଁ ହଁ ଆଣି ସାରିଲୁଣି ହାଲୋ। ହାଲୋ।
ଆଉ ଜାଳ?
ଜାଳ ସେ ଆଦିତ୍ୟ କହିଚି ଆଦିତ୍ୟ କହିଚି ଆଣିବ। ହାଲୋ। ହାଲୋ।
ଆରେ କଥା ତୋର ପୁଣି କାନରେ
ଦେଇକି କଥା ହଉଚି ବା ତମର କଣ ଶୁଭୁନି?
କଥାଟା କ୍ଲିୟର୍ ଶୁବୁନି ନେଟୱାର୍କ କଣ ପ୍ରୋବ୍ଲେମ୍ ଅଛି କଣ? ମୁଁ ବାହାରିବି ଆଉ ଟିକେ ପରେ ବୁଝିଲୁ?
ହଉ ତମେ ଟିକେ ଜଲ୍ଦି ଆସିଲେ ଜଲଦି ହବ।
ଆଉ କଣ ଆଉ କଣ କାକୁଡ଼ି ସାଲଟ୍ ହେରିକା ହବାର ଅଛି କି?
କାକୁଡ଼ି ନୁହଁ ଯଦି ହବ ତମକୁ କହିବି ଆଇଲା ବେଳେ ଗୋଟେ ଦହି ଆଉ କାକୁଡି ସାଲଟ କରିଦବ ଆଉ।
ହବାର କାକୁଡି ସାଲଡ ଯଦି ହବାର ଥିବ ତାହେଲେ ମତେ କହ ମୁଁ କାକୁଡି ଯାଇକି ନେଇଆସିବି ବୁଝିଲୁ। କାକୁଡି ଆଉ ଦହି ଗଲା ବେଳେ ନେଇଯିବି ଆଜି ହାଟ ଅଛି ତ। ଓ ନେଇଯିବି କାକୁଡି ଆଉ ଦହି କଞ୍ଚା ଲଗା ନେଇ
ଲଙ୍କା ଟିକେ ନେଇଆସ ହଁ ହଁ ବାସ୍ ବାସ୍ ଲଙ୍କା ଫ
ପାମ୍ପଡ ହେରିକା ନେବି?
ପାମ୍ପଡ଼ ଆଣୁନ ଭଲ ହବ ପଇସା ମୁଁ ତମକୁ ପଠେଇଦେବି।
ନାଇଁ ମୁଁ ନେଇଯିବି ପହଞ୍ଚିଲା ପରେ ଫିଷ୍ଟି ପାଖରେ ସେଇଠି ମତେ ଫୋନ ପରେ ପଠେଇଦବୁ ସିଧା ଆଉ।
ଓହୋ ତମେ ଟିକେ ଆଣିକି ଆସିବ ଆଉ। ନହେଲେ ଜଲଦି ଆସିବ ନହେଲେ ସେଇ ବାଇକ ତ ମାନେ ଧୀରେ ଧୀରେ ଆସିବ ନା କଣ?
ନାଇଁ ନାଇଁ ଜଲଦି ଯିବା ଫି କିଛିଟା ହଉଛି ତ ଜଲଦ ଯିବା ତାହେଲେ ତମେ ସବୁ ରେଡି କର ଚିକେନ ହେରା ଧୁଆ ଧୁଇ କଲଇଁ?
ଧୁଆ ଧୁଇ ଉ ଗୁଡୁ କରୁଚି।
କୋଉ ଗୁଡ଼ୁ?
ଏଇ ଆମର ସେ ବାଆଜି ପୁଅ ଗୁଡୁ।
ଓହୋ ସେ ପିଲା ତାହେଲେ ଫିଷ୍ଟି କରୁଛନ୍ତି ସବୁ କେଇ ଜଣ ଜଣ କହୁଥିଲୁ ବା।
ସିଏ କରୁଛନ୍ତି ବା ଦଶ ଜଣ ରୁ ହେଲା ସିଏ କରିବ କହିଲା ବଢିଲା ସିଏ ଆଇଥିଲା ଏଯାଏ ଏଇଠିକି।
ଆଉ ତାହେଲେ ଠିକ୍ ଅଛି ହଁ ଅଢେଇ କିଲୋ ଚିକେନ ବି ହେଲେ ହେଇଯିବ ଆଜି କଣ ବର୍ଷା ହଉଥିଲା ତାହେଲେ ଫିଷ୍ଟି କେମିତି କରିବ?
ବର୍ଷା ଏ ଛାଡିଗଲାଣି ଇଆଡେ ଛାଡିଗଲାଣି ଆଉ ଛୁପୁରୁ ଛୁପୁରୁ ହଉଚି।
ରୋଷେଇ ହବ ନା ଜାଳ କଣ ଶୁଖିଲା ଜାଳ ଅଛି ଟି?
ହଁ ଶୁଖିଲା ଜାଳ ଶୁଖିଲା ଜାଳ ଅଛି।
ହଁ ଶୁଖିଲା ଜାଳ ଅଛି ଭଲ ହବ ଆଉ - ଚୁଲି କୋଉଠି ସେ ମାଟିିଘରେ ଚୁଲି ଅଛି?
ହଁ ହଁ ସେଇ ଘରେ ଅଛି।
କଣ ମାନେ ଏମତି ଓଦା ଚୁଲି ନା ଏମତି
ନାଇଁ ନାଇଁ ଓଦା ନାହିଁ ପୁରା ଶୁଖି ଯାଇଚି ଚୁଲି।
ଆ ତମେ ଚୁଲିରେ ନକରି ଗ୍ୟାସ ବ୍ୟବସ୍ଥା ଟା କରିଦେଲଣିି। ଗ୍ୟାସ ରେ ଫିଷ୍ଟୀଟା କରିଦେଇଥାନ୍ତ ଜଲଦି ହେଇଥାନ୍ତା ଆଉ ଜାଳ ଟେନସନ ନଥାନ୍ତା।
ଗ୍ୟାସ୍ ପୁଣି ଦବ କିଏ ଗ୍ୟାସ ଯଉ ରେଟ୍ ହେଲାଣି।
ଗ୍ୟାସ୍ ଆମେ ପଇସା ଆଦାୟ କରିଦେଇଥାନ୍ତୁ ଯାହା ପଇସା ପଡିଥାନ୍ତା ସମସ୍ତେ ଆଦାୟ କରିକି ଦେଇଥାନ୍ତୁ ପଇସା ଆଉ କଣ?
ହୁଁ ଯଉ ରେଟ ହଁ ବା ସେ ଯଉ ରେଟ
ହଁ ରେଟ ତ ହେଲାଣି ଆଉ ଆରେ ତମ ଗାଁରେ ଯଉ କ୍ରିକେଟ ଖେଳ ହଉନି ଆଉ? ଗାଁରେ ଆମର?
ନାଇଁ ନାଇଁ ଗାଁ ରେ ଭାଇ କ୍ରିକେଟ୍ ବର୍ଷା ହଉଚି ଯୋର ଆଜି ଯଉ ବର୍ଷା ହେଇଚି
ହଁ ହଁ କାହିଁକି ନା ମୁଁ ତ ଆଡେ ରହୁଛି ନା ପିସି କରି ରହୁଛି ମୁଁ ଏତେ ଯାଉନି ଗାଁ କୁ, ହେଲା
ହୁଁ, ହୁଁ, ହୁଁ
ଏଇ ଫିଷ୍ଟ ହବ ବୋଲି ତୁ କହିଲି ବୋଲି ମୁଁ ଯାଉ ଯିବି ଏବେ ଗାଁ କୁ ବୁଝିଲୁ?
ଓଁ ହୁ ହୁଁ
ହଁ ଆଉ ତାହେଲେ କ୍ରିକେଟ ଖେଳ ହଉନି ନା?
ନା ବା ଆଉ ଜମା ହଉନି ଏବେ ତ ବର୍ଷା ମାନ ଆଉ କୋଉ ରହ ସେ ଯୋଉ ଖେଳ ହଉଥିଲା ସେଥିରୁ ପାଣି ନେଇଗଲାଣି
ହଁ
ଏ ତମେ ତ ଏବେ ତ ଆଉ ଆସୁନ।
ନା ମୋର ଆଡେ କାମ ରହୁଛି ନା କାମ ଟା ରହୁଛି ଆଉ ଯାଇ ହଉନି ଆଉ ଘରକୁ। ଏମିତି କେତେବେଳେ ଛୁଟି ହେଲେ ଯାଉଛି କାଲି ଶନିବାର। ଅଛି ଆଜି ଷ୍ଟି କରିକି କାଲି ସକାଳୁ ସକାଳୁ ପୁଣି ଡ୍ୟୁଟିି ଯିବି ରବିବାରଟାଛୁଟି ଘକୁ ଆସିବିୁ ସୋମବାର ଠାରୁ ଡ୍ୟୁଟି ରହିବାକୁ ପଡିବ ଡିଉଟି। ସିଏଡ଼େ।
ହୁଁ ହୁଁ ମୁଁ ତ ସେଇଥିପାଇଁ ତମକୁ ଫୋନ କରିଥିଲି।
କାମ ଇଏରେ ଆଉ ତ ଛୁଟି ମିଳିବନି। ବୁଝିଲୁ କି?
ହୁଁ ହୁଁ ହୁଁ।
ହଁ। ଆଉ ଏମିତି ସବୁ କଥା ଆଉ।
ଆଉ ଦେହ ଭଲ ଟି?
ହଁ ସେମିତି ଭଲ ଆଉ ଫିଷ୍ଟ ଟା ଯାହା ଆଜି ଏତେ ଦିନ ପରେ ଫିଷ୍ଟ ଟା ହବ। ଆଉ, ଆଉ କଣ ସବୁ ଖବର ସବୁ ଗାଁ ଖବର କଣ?
ଗାଁ ଖବର କଣ ଭାଇ ତ ଝଗଡା ଚାଲିଛି ଖାଲି ଆଉ।
କଣ ପାଇଁ
ଏଇ ସେ ଇଏ କଣ ଆଉ ରାଜନୀତି ଆଉ କଣ।
ହଁ ଏବେ ତ ସବୁ ରାଜନୀତି ଚାଲିଲା ଆଗରୁ ତ ଠିକ୍ ଠାକ୍ ଥିଲା ସମସ୍ତେ ମିଳିିିକି ରହୁଥିଲେ। ଏବେ ଯୋଉ ଗାଁ ର ମାନେ ଗୋଟେ ଯୁବ ମାନଙ୍କର ଗୋଟେ ଆଉ ୟୁନିଟି ନାହିଁ। ଏଇ ଖାଲି ଝଗଡା ମଗଡା ଏଇ ସବୁ ଆଉ କଣ ଖାଲି
ସେୟା ତ ଝଗଡା ଏବେ ତ ସବୁବେଳେ ଝଗଡା ହଉଛି।
ଆଗରୁ ଏତେ ରାଜନୀତି ନଥିଲା।
ଆଗରୁ ନଥିଲା ଏବେ ଯୋଉ ଛୋଟ ଛୁଆ ରାଜନୀତି କରୁଛନ୍ତି।
ହଁ ତାପରେ ମୁଁ ଆଉ କଣ କହିଲୁ ମୁଁ ଯାହା ଗାଁ ଖ ଘରରୁ ଯାଇ ମୁଁ ତ କେଜିଆ ଦିନ ହବ ଆଉ ଗାଁକୁ ବି ଯାଇନି ବୁଝିଲୁ। ଗାଁ। ତା ଗଲେ ସିନା ଗାଁ ଖବର ଟା ଜାଣନ୍ତି ଆଉ ଏଇ ତମକୁ ସବୁ ଫୋନ କରିକି ଗାଁ ଖବର ଜାଣିବା କଥା।
ହୁଁ ହୁଁ ହୁଁ।
ଏମିତି ଆଉ
ହ୍ୟାଲୋ।
ଆଉ ଏମିତି ସବୁ ହଁ ଏମିତି ସବୁ ଚାଲିଛି ଆଉ। ବୁଝିଲୁ?
କଣ?
ହଁ। ହୋଉ ତାହେଲେ ତମେ ଫିଷ୍ଟ ର ଆୟୋଜନ ଟା ଟିକେ ଜଲ୍ଦି ଜଲ୍ଦି କରିବା ଯେମିତି ତଥାପି ସା ସାତଟା ବାଜିଲାଣି ବୁଝିଲୁ? ଯେମିତି ଟାଇମ୍ ଆଉ କଣ କ ହଁ ଦଶଟା ସାଢେ ଦଶଟା ଭିତ ସେରେ ଟିକେ ଫିସ୍ ଟା ଯଦି ସରିଯିବ ଭଲହୁଅନ୍ତା କାହିଁକନା ମୋର ହଁ ମୋର କଣ? କହିଲୁ କାଲି ସକାଳକୁ ପୁଣି ଡିଉଟି କାହିଁକିନା ଇଆଡ଼େ ଫିଷ୍ଟି ସରଲେ ଜଲଦି ରେଷ୍ଟ ନେଇକି ପୁଣି ସକାଳକୁ ମର ଡ୍ୟୁଟି। ହଁ। ଆଉ ଆଉ କଣ ସବୁ ଖବର ସବୁ ଗାଁ ର କହୁନୁ ଗାଁରେ ତ ଏବେ ରିସେଣ୍ଟ ଅଷ୍ଟପୋରୀ କଣ ସରିଥିଲା ରଜ ଟାଇମ୍ ରେ ହେଇଥିଲା ଅଷ୍ଟପହରୀ।
ହୁଁ ହୁଁ ହୁଁ।
ହଁ ଆଉ କଣ? ଏମିତି ସବୁ କଥା ଆଉ। ହଁ ମୁଁତ ବାହାରିବି ଆଉ ଟିକେପରେ ଆଉ। ହଁ ଆଉ କଣ ସବୁ ଖବର ସବୁ କହୁନୁ ଗାଁର କଣ ଖବର ମୁଁତ ଯାଇହିଁ ପାରୁନି ଗାଁକୁ ଆଉ। କଁ ତୋଠୁ ଟିକେ ଶୁଣିବା ଗାଁ ଖବର ସବୁ ଆଉକଣ ସବୁ ଚାଲିଚି ଏବେ ଗାଁରେ? ସବୁତ ଭଲ ସବୁବେଳେ ଫିଷ୍ଟି ଫିଷ୍ଟି କରୁଥିବ?
ଗାଁରେତ ଭାଇ ଖାଲି ଚାଲୁନ କୁଆଡ଼େ ବୁଲିବାକୁ ଯିବା ଭାଇ?
ବୁଲିବାକୁ କଣ ଆଉ ଏଇ ଯୋଉ ର
କଣ ଛେ ମୁଁ କଉଚି ଚାଲୁନ ରଥଯାତ୍ରା ଟିକେ ଯିବା ଠାକୁରଙ୍କ ଦର୍ଶନ କରିକି ଆସିବା।
ରଥଯାତ୍ରା ଗୋଟେ କଁ କହିଲୁ ଗୋଟେ ଗାଡ଼ି କରିଦବା ଯିବା ଏକାଥ୍ର ଟ୍ରେନରେତ ଭିଡ଼ ଥବ ରଥଯାତ୍ରା ପାଇଁ। ଟ୍ରେନ୍ ବହୁତ୍ ଭିଡ଼ ଥବ ଆଉ ଗାଡ଼ି ହଁ ଗାଡ଼ି କରିଦେଇକି ଗଲେ ଭଲ ହୁଅନ୍ତା ବୁଝିଲୁ।
ସେଆତ
ହଁ ଗାଡ଼ି କରିଦେଇକି ଗଲେ ଭଲ ହୁଅନ୍ତା କାହିଁକିନା ଟ୍ରେନରେ ବହୁତ୍ ଭିଡ଼ ରହିବ କେତେ ଲୋକ ମାନେ ଅ ଅଗଣିତ ଲୋକ ବହୁତ୍ ଲୋକ ଯାଆନ୍ତି।
ହଁ ଏଇଟାତ ଯାହାବି ହେଲେ ଲୋକ ହେବେ ଭାଇ ଜଗନ୍ନାଥ ରଥ ଟଣା ଯାହାବି ହେଲେ ହବ। ହାଲୋ।
ହଁ ମୁଁ
ହାଲୋ।
ହାଲୋ।
ହଁ କହୁନ?
ହଁ ହଁ ଆଉ କଣ ଖବର ସବୁ କହ ଗାଁ ଖବର? ଗାଁ ଖବର ସବୁ କଣ କହୁନୁ?
ଁ ଗାଁ ଖବରତ ଇଏ ଆଉ ମନ୍ଦିର ଯିବାନା ନାହିଁ କଁ ପୁରୀ ବୁଲିବାକୁ?
ହଁ ପୁରୀ ବୁଲିବାକୁ ଯିବା ଆଉ କେବେ ଯିବା କଣ ସେ ରଥଯାତ୍ରାକୁ ଯିବା ମୁଁ ଭାବୁଚି। ସେ ଗାଡ଼ି ଗୁଟା କରିଦବା ଆଉ କେତେ ଜଣ ପିଲା ଯିବା କହୁନୁ?
ପିଲା ସେଇ ଆମର ସେଇ ଛୁଆ ଦଶ ଏଗାର ଜଣ ଯିବେ ଆଉ।
ହଁ ଗୋ
ଗୋଟେ ବୋଲେର କରିଦେଲେ ହବ?
ହଁ ପୁରା ହବ ଯାଇହବ?
ହଁ ଆରାମସେ ଯାଇହବ ନହେଲେ ଗୋଟେ ଟ୍ରାଭେଲର କରିଦବା।
ତାହେଲେ ବୋ ହଁ ହଁ ଏଦଶ ଜଣ ଯିବା ଆଉ କଁ।
ହୁଁ।
ହଁ ଆଉ କଣ ଖବର ସବୁ ମାନେ ଭଲତ ତମର ସବୁ ଭଲ ଖାଲି ସବୁବେଳେ ଫିସ୍ଟି ଫିସ୍ଟି କରୁଚ ମୁଁତ ଗାଁକୁ ଆଉ ଆସି ପାରୁନିତ ଆଉ। ତମର ଭଲ ସବୁବେଳେ ଫିଷ୍ଟି ଆଜି ମତେ କହିଲୁ ବୋଲିତୁ ମୁଁ ଆଇଲି।
ତମେତ ଜାଣି ଶୁଣି ଗାଁକୁ ଆସୁନ ଆଉ।
ଆରେ କଁ କରିବା ଏଇତ ବର୍ଷା ଦିନ ଆଇଲା ବ ହଁ ନାଇଁ ଏଇ ବର୍ଷା ଦିନ ଆଇିଲା ଏଇ କଁ କରିବା ବର୍ଷା ଫର୍ଷାରେ ଏତେତ ଆସି ହବନି ଗାଁକୁ ଆଗରୁ ସନା ଗାଁକୁ ବହୁତ୍ ଥର ଆସିହ ଥୁଲା ଏବେ କଣ ଆଉ ଗାଁକୁ ଆସିହବ।
ହଁ ହଁ।
ତାପରେ ଚାକ
ଆ-ଆ ଏଇଠି ଦଶ କିଲୋମିଟର ଦୂରରେ ଅଛ ବାଇକ୍ ଟା ଧରିିକି ଆସିଲେ ହୁଅନ୍ତାନି ତମେ ସିଆଡେ ରହିଯାଉଚ।
ଯା ହେଲେ ବି କାମ ରହୁଛି ନା ବୁଝିପାରୁଛ ନା ନାଇଁ।
ହୁଁ।
ଆଉ-ଉ-ଉ-ଉ ଏମିତି ସବୁ କାମ ରହୁଚି। ଆସିହଉନି ଆଉ।
ସେୟା ତ।
ହଁ ଆଉ କଣ କହ?
ହଁ କଣ ଭାଇ ତମେ ଆଇଲେ ଯାଇଁକି ଜଲ୍ଦି ଆସ ତମେ ଟିକେ ଭାଇ ଜଲଦି ଆସିବାକୁ ଟିକେ ଚେଷ୍ଟା କର। ଡେରି କରିବନି ଜଲଦି ଟିକେ ଆସିବାକୁ ଚେଷ୍ଟା କର।
ହଁ।
ଯେ ଡେରି କରିଦବ ତମେ ପୁଣି ଏତେ ବାଟ ହେଲାଣି ଏଁ ଅ ପୁଣି-ଇ-ଇ-ଇ ଲେଟ୍ ହବ ଯଦି ଗଲା।
ହଁ।
ଜଲଦି ଜଲଦି କାମ ସାରିକି ଜଲଦି ଜଲଦି ବାହାର।
ହଁ।
ଆଇଲା ବେଳେ ଯଦି ପାରୁଛ ପାମ୍ପଡ଼-ଅ-ଅ-ଅ ଆଉ ଟିକେ କଣ ନେଇଆସିବ ଧରିକି ଆଉ।
ହଁ ତାହେଲେ ମୁଁ ଆସିଲା ବେଳେ ନେଇଆସିବି ଆଉ।
ହୁଁ।
ଆଉ?
ଆଉ କଣ ଆଉ? ତମେ ଆଇଲେ
ହଉ ତାହେଲେ ମୁଁ ରକ ମୁଁ ର ରଖୁଛି ଏବେ ବାହାରିବି-ଇ-ଇ-ଇ ଏଠୁ ଖଡଗପୁରରୁ ଆସିବି ଫିଷ୍ଟ ହବ ବୁଝିଲୁ।
ହଉ, ହଉ।
ହଁ, ହଉ, ମୁଁ ରଖୁଛି ଆଁ।
ହଁ ଭାଇ ହଉ।
ହଁ, ହଉ ହଉ।